ସୁୁବା ଯାଉଚି କି?
ହଁ ଶୁଭା ଯାଉଚି ଜଏ ଜଗନ୍ନାଥ।
ଜଗନାଥ ହେ ଏ ହେ ହେ। ଆଉ ଆସି ତ ହେଇଗଲାଣି ଗୋଟେ ଦିଟା।
ଗୋଟେ ଦିଟା ହେଇଗଲାଣି ଖିଆପିଆ ସଇଲାଣି।
ହୁଁ।
ଉଁ
ଆଜି ଆମେ କଥା ହବା ଯୋଉ ଫଗୁଣ ମାସରେ ଯୋଉ ଦୋଳ ଯାତ୍ରା ହୁଏ।
ହୁଁ ହୁଁ ହୁଁ।
ସେଇ ଦୋଳ ଯାତ୍ରା ବିଷୟରେ କଥା ହେବା।
ହୁଁ ଦୋଳ ଯାତ୍ରା ତ
ନାଇଁ ମୁଁ ତମ ଘରୁ ତ ଯାଇଥିଲି ଦୋଳ ପୁନେଇ ରେ ଥରେ।
ଉଁ ହୁଁ।
ତମର ସେଇଟି ଦୋଳ ଯାତ୍ ଯାତ୍ର ର ବଡ ମେଲଣ ହୁଏ। ସେଇ ବିଷୟ ରେ ଟିକେ ବର୍ଣ୍ଣନା କର? ହଁ
ଆମର ଏଠି ପାଞ୍ଚଟା ଠା ଠାକୁର ଆସିବେ ଦୋଳ ଦଶମୀ ଦିନ ଠାରୁ ଠାକୁର ବାହାରିବେ।
ହଁ।
ଦୋଳ ଦଶମୀ ଦିନ ଠାରୁ ବଡ ପର୍ବ। ଆମର ସବୁ ଝିଅ ଜ୍ୱାଇଁ, ବନ୍ଧୁ ବାନ୍ଧବ ସମସ୍ତେ ଆସନ୍ତି। ପାଞ୍ଚ ଦିନି ପାଇଁ ପୁରା ଦଶମି ଦିନ ଠାରୁ ପୁରା ଠାକୁର ଆମର ବାହାରିବେ ଦେଉଳରୁ।
ହଁ।
ବାହାରିକି ପା ସମସ୍ତ ଘରେ ଘରେ ପା ପାଞ୍ଚମୂର୍ତ୍ତି, ପାଞ୍ଚଟା ବିଭାନ।
ପାଞ୍ଚ ବିଭା
ପାଞ୍ଚ ବିମାନରେ ପାଞ୍ଚଟା ଠାକୁର ସବୁ ତୁ କାନ୍ଦେଇଥିବେ ସବୁ, ପ ଦ କୋଡିଏ ତିରିସି ଜଣ ଲୋକ। ତା ଦେହେରେ ଥିବେ ଘଣ୍ଟୁଆ, ବାଜାବାଲା, ଶଙ୍ଖୁଆ ସବୁ ଥିବେ। ବିଭିନ୍ନ ପ୍ରକାର ବ୍ରାହ୍ମଣ ବ୍ରାହ୍ମଣ ପୂଜା କରିବା ପାଇଁ ସବୁ ଥିବେ, ଆମର ସମସ୍ତଙ୍କ ଘରେ ଘରେ ଠାକୁର ତ ଭୋଗ ଖାଆନ୍ତି ରାତି ଠାରୁ ସକାଳ ହବା ଯାଙ୍କେ। ସକାଳ ଠାରୁ ରାତି ହବା ଯାଙ୍କେ ସେମିତି ଭୋଗ ଖାଉଥିବେ ଠାକୁର। ପୂର୍ଣ୍ଣିମା ଯାଙ୍କେ ପୂର୍ଣ୍ଣିମା ଦିନ
ଦୁଆର ମୁହଁରେ ବସିବେ ଧର ପାଞ୍ଚ ଠାକୁର କଣ କେମିତି ଭୋଗ ଦିଆଯାଏ କି କି ଭୋଗ?
ପାଞ୍ଚଟା ଥାଳି ରେ ଆମର ଭୋଗ ପ୍ରସ୍ତୁତ୍ ହୁଏ। ପାଞ୍ଚ ପ୍ରକାର। ଫଳ, ଉଁ ଧର ଇଏ, ଆରିସ ପିଠା, କାକରା ପିଠା ଉଁ, ମା ମି ଠେଇ ଜଲିପି ଗଜା, ଉଖୁଡା ନିମିତିି ସବୁ ଭୋଗ ପ୍ରସ୍ତୁତ୍। ତିଆରି ହବ ଘରେ। ହଁ ପାଞ୍ଚଟା ଥଳେ ବ୍ରାହ୍ମଣ ଆସିବେ, ସିଏ ତାଙ୍କର ନିଜେ ଆମେ ଛୁ ଇଁ ବୁନୁୁ, ଆମେ କେହି ଛୁଇଁ ବୁନୁ। ସେ ତାଙ୍କର ଠାକୁର ଘରେ ଆମର ରଖି ଦେଇେଇଥିବୁ ତିଆରି କରିକି। ସେମାନେ ତାଙ୍କର ଆସି ଟିକେ ପାଞ୍ଚଟା ଥାଳିରେ, ସେ ଆମ ଭୋଗ ପ୍ରସ୍ତୁତ୍ କରିବେ।
ହୁଁ।
ହ ସେମାନେ ତାଙ୍କର ନେଇକି ଠାକୁରଙ୍କ ଆଗରେ ସବୁ ଥୁଆଇବେ। ଧୂପ, ଦୀପ ଧୂପ, କର୍ପୁର ଆଳତି ଇଏ ଝୁଣା ଧୂପ ଧୂପ କର୍ପୁର ଆଳତି ଦୀପ, ଧୂପ ହଁ। ସବୁ ସେ ତାଙ୍କର ପୂଜା କରିବେ। ପୂଜା କରିସାରିବୁ ଠାକୁର ଆମ ଘରୁ ଖାଇକି ଆଉ ଜଣ ଘରୁକୁ ଗଲେ। ଆଉ ଜଣଙ୍କ ଖାଇ ଖାଇ ଆଉ ଜଣଙ୍କ ଘରକୁ ଯିବି ଏମିତି ପ୍ରତ୍ୟେକ ଗାଁ ରେ ରେ ଆମର ଏଇଠି ଭୋଗ ଖାଆନ୍ତି।
ହୁଁ। ଆଉ ସେ ରାଧା, କୃଷ୍ଣଙ୍କର ଗୋଟେ ବଡ ପର୍ବ ଆଉ।
ଆମର ଏଠି ଅଛନ୍ତି ଚନ୍ଦ୍ରଶେଖର ମହାଦେବ, ସିଏ ବଡ
ସେଠି ବି ବଡ ମେଲଣ ହୁଏ ମୁ ଶୁଣିଛି ଯାଇଛି ଥରେ। ଚନ୍ଦ୍ରଶେଖରଙ୍କ କତିରେ ହଁ ହ। ହଁ।
ମେଳଣ କହିଲେ ତ ମାନେ ସମସ୍ତେ ଆମର ଏଠି ଜାଣନ୍ତି ଆମ ଆଖ ପାଗ ଲୋକ ସମସ୍ତେ ଯାଣନ୍ତି ଆଖପାଖ ଗାଁ ରେ କହିଲେ ମେଲଣ ବିଲି ତ ବୋହୁତ ଲୋକ ଦ ତିନି ଲକ୍ଷ ଲୋକ ହୁଅନ୍ତି ଏଠି ଦି ଲକ୍ଷ ତିନି ଲକ୍ଷ ଲୋକ ହୁଅନ୍ତି। ଆଉ ମନେ ବୋହୁତ ଯାତ୍ରା ଭଳିଆ ଯାତ୍ରା ହଁ ଯାତ୍ରା ମେଳଣ ଭଳିଆ ସବୁ ଦୋକାନ ବଜାର ସବୁ ପଡେ ଇଏ ହଁ ଷଣ୍ଢ ରଜା ରାଣୀ ଆସନ୍ତି ସବୁ। ଷଣ୍ଢ ନାଚି ନାଚିକା ଆସିବ ରଜା ରାଣୀ ନାଚି ନାଚିକା ଆସିବେ ଉ ପ୍ରତ୍ୟେକ ଗାଁ ରାଧର ଆଁ ଆମ ଆମ ଗାଁ ର ବିଭାନକୁୁ ଛାଡି ଅଲଗା ଗାଁର ସବୁ ବିବାନା ଆସନ୍ତି ମେଲଣ ମାନେ ପ୍ରସ୍ ତାଙ୍କୁ ବାଜା ବଜେଇ ବାଣ ଫୁଟେଇ ତାଙ୍କୁ ରୋ ରୋଷଣୀ କରି
ହଁ ଦେଖିବାକୁ ଆସନ୍ତି।
ବଜାର ସବୁ ପଡେ ଲୋକ ସବୁ ହୁଅନ୍ତି ସେ ଗୁଟା ପୂର୍ଣ୍ଣିମା ଦିନ ସଡୁ ସରିଯାଏ ସେଗୁଟା ଆଉ। ଦୋଳ ପୂର୍ଣ୍ଣିମାରେ ଶେଷ ହେଇଯାଏ ଆଉ ଆମର ଏମତି ପ୍ରବ ଦୋଳ ପର୍ବକୁ ଆମେ ଏମତି ଭାବରେ ପାଳନ କରୁ।
ହୁଁ ହେଟି ପୁନିଅ ବାସି ନା ନାଇଁ ପୂର୍ଣ୍ଣିମା ବାସି। ପୂର୍ଣ୍ଣିମା ବାସି ଯୋଉଠୁ କଣ ହୁଏ?
ପୂର୍ଣ୍ଣିମା ବାସି କି ହୋଲି।
ହଁ ଏକୃଷ୍ଣ ହୋଲି ଖେଳନ୍ତି।
ହୋଲି ତ ରାଧା କୃଷ୍ଣ ଖେଳନ୍ତି ସମସ୍ତେ ଗାଁ ଗାଁ ରେ ତ ହୋଲି ପର୍ବ।
ହଁ ଛୁଆ ଠାରୁ ବଡ ପର୍ଯ୍ୟନ୍ତ। ଖେଳନ୍ତି ପ୍ରଥମେ ବଡ ମାନଙ୍କ ପାଦରେ ଆମେ ହୋଲି ରଙ୍ଗ ଲଗଉ।
ଟିକେ ହୋଲି ରଙ୍ଗ ଲଗି ନମସ୍କାର କରିବୁ ଗୁରୁଜନ ମାନକୁ। ଗୁରୁଜନ ମାନଙ୍କୁ ତାଙ୍କ ପାଦରେ ଟିକେ ଅଭିର ଥୋଇ ହୋଇ ପ୍ରଣାମ ତାଙ୍କ ଆଶୀର୍ବାଦ ନଉ।
ହେଟୁ ସେତେ ହୋଲିରେ ପଣା ବି କରି ପିଅନ୍ତି ଭାଙ୍ଗ ପଣା ହଁ ହଁ। ପିଲାମାନେ ଭାଙ୍ଗ ପଣା ଆମର ଭାଙ୍ଗ ପଣା କରିପିଅନ୍ତି ହଁ।
ହୁଁ ଏ ଆଜିକାଲି ତ ହୋଲି ହେଇଗଲାଣି ପୁରା ଇଏ ରେ ନିଆରା ହେଇଗଲାଣି ସେକାଳ କନ୍ତି କହ କଥାରେ ନାଇଁ ସେକାଳ ପଖାଳ ଆଉ ନାହିଁ କିନ୍ତୁ ଗର୍ ସିନା ନାହିଁ କିନ୍ତୁ ସେ ପରମ୍ପରା ଟା ଚାଲିଚି।
ହଁ।
ପରମ୍ପରା ଚାଲିଚି।
ପରମ୍ପରା ଚାଲିଚି।
ହ।
ଆଁ ଦୋଳ ହଁ ଦୋଳ ପୂର୍ଣେଇଟା ଫୁଲା ଫୁଲ୍ ଖରା ଦିନେ ହୋଇଥାଏ ସେଥିପାଇଁ ପବଳ ଗରମ ହେଇଥାଏ ଦୋଳ ବାସ ଯେ ନାଇଁ।
ହଁ ଅ।
ହଉ ଧଳା
ଆଉ ତୁମର ସେଠି ଦୋଳ ପର୍ବ କେମି ପାଳନ କର?
ଆମର ବି ସେମତି ଆମର ବି ସେମତି ଘରେ ଘରେ ମଦନ ମୋହନ ରାଧାକୃ ନ ବିଭିନ୍ନ ପ୍ରକାର ଠାକୁରଙ୍କର ନାମ ବିଭିନ୍ନ ପ୍ରକାର ନାମ ସମସ୍ତଙ୍କ ଦୁଆର ମୁହଁରେ ଗୋଟେ ଗୋଟେ ଠାକୁର ଭୋଗ ଖାଆନ୍ତି ଯିଏ ମେଲଣ ଯାଚିଥାନ୍ତି ମାନସିକ ତାଙ୍କ ଦୁଆରେ ମୁହଁରେ ପାଞ୍ଚ ସାତ ବିଭାନ ବସନ୍ତି ଭୋଗ ଖାଆନ୍ତି ଆଉ କହିଲ ଆମ ଗାଁରେ ବି ସେମିତି ହୁଏ କିନ୍ତୁ ଆମର ଏତେ ଲୋକ ହୁଅନ୍ତିନି ବେଶୀ।
ନାଁ ଆମର ଏଇଠି ପର୍ବ ଭଳିଆ ବା ଝିଅ ଜ୍ଵାଇଁ ବନ୍ଧୁବାନ୍ଧବ ସମସ୍ତେ ଆସିବେ ଦଶମୀ ପୂର୍ବ ଦିନ ଠାରୁ ସମସ୍ତେ ଆସିବେ।
ସେଇ ଗାଁର ଖାଲି ଲୋକମାନେ ଧର ଦୁଇଶହ ତିନିଶହ ଲୋକ । ଗଉଡ଼ ଘର ପ୍ରବଳ ତ ହଁ ଆଉ ଗଉଡ଼ ଘର ମାନେ
ହୁଁ ତାଙ୍କର ତ ଏଗୁଡା଼ ତ ଗଉଡ଼ ଘରଙ୍କର ପର୍ବ କହିବାକୁ ଗଲେ। ଦୋଳା ପର୍ବ ତ କହିବାକୁ ଗଲେ ଗଉଡ଼ ଗଉଡ଼ଙ୍କର ମାନେ ଭଗବାନ ଶ୍ରୀକୃଷ୍ଣ ବା ଗଉଡ଼ ଘରେ ଜନ୍ମ ନେଇ ଯୋଉ ଡ଼ ଗଉଡ଼ ଘରେ ନେଇଥିଲେ ତାଙ୍କର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
ତାଙ୍କର ହୁଁ ଆରିସା ପିଠା ପିଠା ହବ ତାଙ୍କର ବର ବର ପତ୍ରରେ ତାଙ୍କର ବରପତ୍ରରେ ତାଙ୍କର ଏଣ୍ଡୁୁରି ପିଠା ହବ।
ହବ ତେଣୁ ଗାଁ ସାରା ଆସିବେ।
ହୁଁ ଗାଁ ସାରା ତାଙ୍କ ମାନେ ଦୋଳ ପର୍ବ ତ କହିବାକୁ ଗଲେ ଗଉଡ଼ ଘର ତାଙ୍କର ହିଁ ଦୋଳ ପର୍ବ।
ହଁ ମୁଁ ଆସିଲା ଦିନୁ ଆଉ ଦେଖିପାରୁନି ଏଠି ତ ଆଉ ଥରେ ଅଧେ ଦେଖିଥିବି ବା ତାପରେ ଆଉ ଦେଖି ।
ହଁ।
ହୁଁ ହୋଲି ତ ରାଧାକୃଷ୍ଣ ତ ରଙ୍ଗ ଖେଳନ୍ତି ନା। ତାଙ୍କ ସମୟରେ ସେମାନେ ଭଉତ ରଙ୍ଗ ଖେଳୁଥିଲେ। । ଆଉ ଆମେ ଦେଖିଚେ ସରଦାରୁ
ହଁ।
ଆଉ ଆଉ କଣ ପେଇଁ ଗୋଟେ ରେସିପି କଥା ହେବା।
ହଁ ଆର କହୁନାହାନ୍ତି ରେସି
। କଦଳୀ, ଭଣ୍ଡା ନୁହେଁ
ହୁଁ ହୁଁ।
କଦଳୀ, ଭଣ୍ଡାକୁ ତରକାରୀ ଟିକେ କେମିତି ପ୍ରସ୍ତୁତ କରିବା ଟିକେ ଶିଖେଇଲ? ।
କଦଳୀ, ଭଣ୍ଡା
ହଁ ଯୋଉଟା କି ତା ଫୁଲ ଯୋଉଟା କଦଳୀର ଆଗରେ ଯୋଉଟା ଥାଏ।
କଦ କଦଳୀ ଭଣ୍ଡା କହନ୍ତି କଦଳୀ ଭଣ୍ଡା ତ ଦି ପ୍ରକାର ପ୍ରସ୍ତୁତ ତାର ଅଛି ଗୋଟେ ଉଁ କଦଳୀ ଗୋଟେ କଦଳୀ ଭଣ୍ଡାକୁ ଆମେ ସଜନା ଶାଗରେ ପକେଇ ତାକୁ ଗୋଟେ
ହଁ ଶାଗ ଭଜାହୁଏ ହଁ ଆଉ ଗୋଟେ ଅଛି କଦଳୀ ଭଣ୍ଡା ରାଇ ସୋରିଷ ମସଲା ଦେଇ ସୋରିଷ ମସଲା ଦେଇକି କି ଗରମ ମସଲା ଦେଇକି ବି ହବ ହଁ। କେମିତି କର?
ଆମେ ଯୋଉଟା କରୁ ତ ଯୋଉଟା ଆମେ ଭଣ୍ଡା
ଭଣ୍ଡା ତରକାରି କରୁ, କଦଳୀ ଭଣ୍ଡା ଟା ବନେଇବାକୁ ଟିକେ ଭାରି କଷ୍ଟ।
ହଁ ବହୁତୁ କଷ୍ଟ, ତା ଭିତରଟା ଭଲ ଲାଗେ ଖାଇବାକୁ ଯୋଉ ଭାରିବ ଲା ଲାଷ୍ଟକୁ ଯୋଉଗୁଡା ଶେଷରେ ଯୋଉଗୁଡା ଭାରିବ। ହୁଁ।
ତ ବନେଇଲା ବେଳେ ଟିକେ ଭାରି କ ଷ୍ଟ ଲାଗେ ତେଲ ହାତ ହେଇକି ବନାନ୍ତି। କେମିତି କଣ ତରକାରୀ କରିବ ତାକୁ ଟିକେ?
ତରକାରୀଟା ଆମେ ବା କରୁ ଆଗ ତ ତାକୁ ଛଡ଼େଇ ଦେଉ।
ସେ
ତାକୁ କାଟିକି ଚୁନ୍ ଚୁନ୍ କରି କାଟି ଦଉ। ଛଡେଇ ସାଇଲା ପରେ କାଟିିକି ତାକୁ ଗରମ୍ ପାଣିରେ ସିଝେଇ-ସିଝେଇ ଦଉ। ସିଝେଇକି ତାକୁ କରଣ କଷା ଲାଗେ ନା କଦଳୀ ଭଣ୍ଡାଟା। ତାକୁ ସିଝେଇକି ଆମେ ଗାଳିଦଉ, ଗାଳି ଏପଟେ ଆଳୁ କାଟିକି ରଖିଥବୁ। ଆଳୁ କାଟିକି ରଖିଥବୁ ମସଲା ବି ପ୍ରସ୍ତୁତ କରି ରଖିଥବୁ, ଏମ୍ତି ଏଇ ସାଧାରଣ ମସଲା। ମସ ହଁ-ହଁ-ହଁ ଏମ୍ତି। ମସଲା ପ୍ରସ୍ତୁତ କରି ରଖିଥବୁ, ସେଉଟୁ ଆଳୁ ଟାକୁ ଉଁ-ଉଁ ତାକୁ ତେଲେରେ ଆଗ ଟିକେ ଉଁ ଭାଜିଦବୁ ଭାଜି ଦେଇକି କାଢିଦେଇ ତାପରେ ମସଲାଟା ଦେଇଦବୁ। ମସଲା ଟିକେ ଇଏ ହେଇଗଲା ପରେ ସେଉଟୁ ଆଳୁଟାକୁ ଆଳୁକୁ ଦେଇଦବୁ, ଆଳୁ ଦେଲା ପରେ ସୋଉଟୁ ସିଏ ଆଳୁଟା ଟିକେ ସିଝି ସିଝା ଖାଇବ ନା, ସିଝା ଖାଇଲା ପରେ ତାପରେ ୟାକୁ ଦେଇଦବୁ ଆଉ, ପକେଇଦବୁ
କଞ୍ଚା ଆଳୁ କଲେ ହବ, ସିଝା ଆଳୁ କଲେ ବି ଭଲ ଟିକେ କାଠୁଆ-କାଠୁଆ ହେବ, ହଁ ଭଲଲାଗେ। ହୁଁ।
ଆଉ କଦଳୀର ତ ସବୁ ଅଂଶରେ ପୁରା ଆମର ଉପକାର।
କଦଳୀରେ ତ କହନ୍ତିନି ପ ମୂଳ ଠାରୁ ପତ୍ର ଯାଙ୍କେ
କଣ-କଣ
ସବୁ କଦଳୀ ତ, କଞ୍ଚା କଦଳୀ ତ କିଏ ସନ୍ତୁଳା ବନ୍ତଳା କଦଳୀ ଯୋଉଟା କହନ୍ତି। ତାକୁ ପତର ରେ ତ କଣ ଭଗବାନଙ୍କର ଆଉ ମହାପ୍ରସାଦ କହିବାକୁ ଗଲେ ପତର ଧୀଏରେ ଇଏ-ଇଏ ମାନେ ହଉଚି ସେଗୁଡା ଆମ କଦଳୀ ପତ୍ରରେ ଖାଇଲେ କହନ୍ତି ମାନେ ଆନନ୍ଦ ମିଳେ।
ହୁଁ।
କଦଳୀ ପତର ରେ ଖାଇବା ଟା ମାନେ ସୁନା ଥାଳିରେ ଖାଇବା ଯା କଦଳୀ ପତର ରେ ଖାଇବା ହିଁ ସେଇଆ।
ଅରୁଆ ଡାଲ୍ମା ଟା ଖାଇଦଲେ ଭାରି
ଅରୁଆ ର ଭାରି ମଜା ଲାଗେ। ସୁନା ଥାଳିରେ ଖାଇବା ଯାହା କଦଳୀପତ୍ରରେ ଖାଇବା ସେଇଆ।
ହୁଁ ଆଉ ଆଉ ଆଉ ସେ ଜିନିଷ ରହିଲା, କଦଳୀ